ହାଲୋ।
ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର। କଣ କରୁଛ?
ଆଜ୍ଞା ଏଇ ସକାଳୁ ଟିକେ କାମ ବ୍ୟସ୍ତ ଟିକେ ତାପରେ ସକାଳୁ ଟିକେ ଆଜ୍ଞା ଆଜ୍ଞା ଉଠିକି ସବୁ କାମ ପ୍ରାୟ ଅଧା ସରିଲାଣି ତ ପିଲାମାନେ ବି ଖାଇଲେ ଏବେ ଟିକେ ହେଇ ପିଲା ଛୋଟ ପିଲା ଆମର ଯିଏ ଅଛି ଛୋଟ ପୁରା ସେ ଶୋଇଲାଣି। ତାପରେ ଆମର ଏବେ ପୁଣି ରୋଷେଇ ଯାହା ଟିକେ ଅଧା ରହିଛି ପୁଣି ଏବେ ରୋଷେଇ ହବ। ତାପରେ ଫୁଣି ଆମର ଖରାବେଳ ଖାଇବା ରୁଷେଇ ପାଇଁ ତିଆରି ହବ।
ଆଜ୍ଞା।
ତାପରେ ଏସବୁ ଝମେିଲଲା ଭିତରେ ମଣିଷ ଗତି କରୁଛନ୍ତି ଆଉ କଣ କରିବା
ହୁଁ ସକାଳୁ କଣ ସବୁ କାମ ଧନ୍ଦା ସାରିଲେଣି?
ସ କଣ ଏଇ ସବୁ ଘର ଖର୍କା ଖରକି ବାସନ ମଜା ତାପରେ ଆମର ଫୁଲ ତୁଳା, ତାପରେ ଛୁଆଙ୍କର ସବୁ ତ ତାଙ୍କ ପାଣି ଗରମ ପାଣି ଫୁଟା ହବ। ପାଇଁ ସେ ସବୁ ମଜା ମଜି ତାଙ୍କ ବାସନ ସବୁ ମଜାମଜି। ଉଇ ସବୁ ଆଉ। ତାପରେ ତାଙ୍କୁ ଖୁଆଇ ଖୁଆଇଦବା ଏସ ଆପଣ ସବୁ କଣ କଲେଣି ସବୁ କାମ ସକାଳୁ?
ସଖାଳୁ ଏ ଟିକେ ଉଠିବା ଛଅଟା ସାତଟା ହେଇଗଲା। ଉଠିକି ଗାଧେଇଲି। ଗାଧେଇକି ଠାକୁର ପୂଜା କଲି। ଖାଇବା ତିଆରି ହେଲା। ବୋଉ ଟିକେ ପରିବା ପତ୍ର କାଟିଲେ ଆଉ। ଭଜାଭଜି କଲି, ଅଟା ଦଳିଲି ଏ ସବୁ କାମ ଆମ ସକାଳୁ ସରିଲାଣି ଆଉ। ସକାଳ ଖାଇବା ଆମର ସରିଗଲା।
ଆଚ୍ଛା। ଆଉ ସବୁ ଦେହ ପାହା କେମତି ଭଲ ଅଛି?
ଆଜ୍ଞା ଆଜ୍ଞା। ଦେହ ଭଲ ଅଛି।
ଆଉ ସବୁ ବୁଲିବା ପାଇଁ ଆଜି କୁଆଡେ ଯିବାର ଅଛି ନା ନାଇଁ?
ନାଇଁ ନାଇଁ ବୁଲିବାକୁ କଣ ଯିବୁ ଆମର କାଲି ଗୋଟେ ମ୍ୟାରେଜ ଥିଲା ଭଉଣୀର।
ଆଚ୍ଛା।
ସେଇଠି କାଲି ଯାଇକି ଟିକେ ଆଜି କାଇଁ ଟିକେ ଦେହ ଭଲ ଲାଗୁନି। ସବୁ ଜିନିଷ ପତ୍ର ଗୁଡିକ ଅଳିଆ ଆବର୍ଜନା ହେଇ ପଡ଼ିଛି ତାକୁ ସେ ସଜଡା ସଜଡି କରାହେବ। ବହୁତ କେତେ ଗୁଡେ କାମ ଅଛି ଆଜି। ଆଉ ଆପଣଙ୍କ ଦେହ ପା ଭଲ ଅଛି?
ଆଜ୍ଞା ଆଜ୍ଞା। ଆ ବା
ଆଉ ଆପଣଙ୍କ ଶାଶୁ ଘରେ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ। ଭଲରେ ସବୁ ଅଛନ୍ତି ଆଉ।
ହୁଁ ଆ ଆପଣଙ୍କ ସ୍ଵାମୀଙ୍କ ଡିଉଟି ଚାଲିଥିଲା ସରିଲାଣି କି ସରିନି?
ନାଇଁ ସବୁ ଚାଲିଛି କାମ ଡିଉଟି ସବୁ।
ହଁ
ସରିବ ଆଉ କଣ? ଛୁଟି ଯଦି ଚାହିଁବେ ନେଇପାରିବେ। ଆଉ ପେଟ ପାଇଁ ଯିଏ ଖଟିଲେ ଆଉ
ହୁଁ ହୁଁ। ଆଜ୍ଞା, ସବୁ ପରିବାର ତ ଜାଣିକି ଆମର ପେଟ ପାଇଁ ହିଁ ଖଟନ୍ତି ଆଉ କଣ କରାଯିବ କହୁନାହାନ୍ତି। ନ ଖଟିଲେ ନ ଆଣିଲେ ନହେଲେ ନହେବ। ଆମେ ଫେର୍ ଚଳିବା କେମିତି ଆମ ସଂସାର ମାନେ ଚଳିବେ କିପରି?
ଜୀବିକା ନିର୍ବାହ କରିବାକୁ ହେଲେ ସବୁ ପ୍ରକାର ବା ଧାବିଘ୍ନ ଦେଇ ସମ୍ମୁଖୀନ କରିବାକୁ ପଡିବ।
ଓ ଆଜ୍ଞା ଆଜ୍ଞା।
ସବୁ ପ୍ରକାର ବାଧାବିଘ୍ନ ସମ୍ମୁଖୀନ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ।
ଆଜ୍ଞା। ଆଉ ଆପଣଙ୍କର ଫାମିଲିରେ ସବୁ ଶାଶୁ ଘରେ କିଏ କିଏ ଅଛନ୍ତି ଶାଶୁ ଘର ପରିବାର ଲୋକ?
ଆଜ୍ଞା କଣ କହିଲେ?
ଶାଶୁଘର ପରିବାର ଲୋକ କେତେ ଜଣ କଣ ଅଛନ୍ତି?
ଶାଶୁ ଘରେ ତ ଆମର ଛୋଟ ଫାମିଲି ହେଇ ଶାଶୁ ଶାଶୁ, ଶ୍ୱଶୁର, ଆମର ଆମେ ଦୁଇଜଣ ସ୍ୱାମୀ ସ୍ତ୍ରୀ, ଆମର ଗୋଟେ ଛୋଟ ପୁଅ ବାସ ଏତିକି ପରିବାର ଆଉ
ହଁ। ଆଉ କଣ ପନିପରିବା ସବୁ କୋଉଠୁ ଆସେ ମା ବଜାର ଯାଆନ୍ତି ନା ଦାଣ୍ଡ ଦ୍ଵାର ଆଣନ୍ତି? ବିକିରି ଦିଅନ୍ତି ନା କଣ କେମିତି ସବୁ ନା ବାଡିରେ ନିଜେ ଆପଣ ଚାଷ କରନ୍ତି।
ରୋଡ ସାଇଡ ଆମର ଘର ତାପରେ ଆମର ଏଠି ପଳେଇ ଆସନ୍ତି ଏ ସବୁ ବଜାର ରୁ ବେପାରୀ ପ୍ରାୟ ସବୁ ଉଠିକି ପଳେଇ ଆସନ୍ତି।
ହୁଁ।
ସେମାନେ ଆସିକି ଏଠି ଘର ପାଖରେ ଦେଇଯାଆନ୍ତି। ତାପରେ ଆମର ବି ଯେତେବେଳେ ଯାହା ଦରକାର ପଡେ ବେପାରୀ ଯେତେବେଳେ ଫେରି ଯାଇଥାନ୍ତି
ତା ଭିତରେ ଆମର ବି ଯାଇକି ବାହାରୁ ନେଇ ଆସନ୍ତି ଆଉ।
ହଁ ଆଜ୍ଞା ଆଜ୍ଞା। ଆମର ଏପଟେ ଟିକେ ମୋର ଏପଟିକେ ଆପଣଙ୍କର ପରିବାପତ୍ର ଟିକେ ସୁବିଧା।
ଆଛା।
ଆମର ଟିକେ ବନ୍ଧ ପାଖଆ ଘର। ଆମ ଲୋକମାନେ ଏଠି ନିଜେ ଚାଷ କରନ୍ତି।
ଚାଷ ବାସ କରିିକି ସବୁ ଚଳୁଥିବ ଆଉ।
ଆଜ୍ଞା। ସାଙ୍ଗେ ସାଙ୍ଗେ ଗଛରୁ ପରିବା ତୋଳା ଯିବ ମାନେ ଆମେ ଆଣେଇ ଆସୁୁ। କମ ରେଟ ରେ ବି ଆମେ ଟିକେ ପାଇଯାଉ। ବୁଝିଲେକି?
ତ ଆମର ସବୁ ଏଇ ରୋଷେଇ ଘର ମାନଙ୍କରେ ସବୁ ଏ ଗନ୍ଧି ପିମ୍ପୁଡି ଗୋଟେଜାଣିଛନ୍ତି ନା
ଆଜ୍ଞା ଆଜ୍ଞା ଆଜ୍ଞା।
ଚିନିରେ ସବୁ ହେଇଯାଉଛନ୍ତି ଯାହା ଫଳରେ ଟିକେ ଆମେ ହଇରାଣ ହଉଛୁ ଆଉ।
ଆଉ କଣ କରିବେ? ହଁ ପରା ଯେ ଗନ୍ଧିବୀ ପୁଣି ଆପଣଙ୍କର ଗୋଟେ ବଡ ବଡ ଅଛି ଆଉ ଗୋଟେ ଅଛି ଛୋଟ ଛୋଟ
ଆଚ୍ଛା।
ସେଇ ଯୋଉ ଛୋଟ ବଡ ଗୁଡାକ ହେଲେ ତ ଆପଣ ଆରାମ ସେ ବାହାର କରିଦେଇ ପାରିବେ। ସେ ଛୋଟ ଛୋଟ ଯଦି ହେଲେ ସେ ଚିନି ଗନ୍ଧ କରିବା, ସହିତ ସେ ଆଉ ବାହାରିବେନି ସେ ସେଇ ଚିନି ରେ ହିଁ ମରିଯିବେ।
ଆଚ୍ଛା ଆଚ୍ଛା।
ସେଇଟା ବହୁତ ଅସୁବିଧା କରାଏ ନାଇଁ କି?
ହଁ। ଆଉ କଣ ସବୁ ରୋଷେଇ କରିବେ ସଖାଳଖିଆ ସରିଲାଣି ନା ହେଇ,
ନାଇଁ ସକାଳଖିଆ ଆମର ସବୁ ସରିଲାଣି ଖରା ବେଳ ପାଇଁ ସବୁ ହଉଛି ଆଉ।
ଆଉ କଣ ଖବର କୁହନ୍ତୁ?
ଆଉ କଣ ମଣିଷ ଜୀବନ ତ ସବୁବେଳେ ଝାମିଲା। ଏ କାମ ସରୁ ସରୁ ସେ କାମ, ସେ କାମ ସରୁ ସରୁ ଏକାମ, ଏମିତି ସବୁ ଲାଗି ରହିଛି। ଟ ବହୁଳ ଜୀବନ ଭିତରେ ବହୁତ କଷ୍ଟ ଏଇ ଛୋଟ ଛୁଆଙ୍କୁ ପାଳିବା।
ହଁ ହଁ
ହେଲେ ଭଗବାନଙ୍କ ଦୟାରୁ ସବୁ ଚାଲିଛି ଆଉ।
ହ ଆଉ ଆପଣ ଯୋଉ ସେପଟେ ଲାଇନରେ ରହୁଛନ୍ତି ସେପଟେ ସବୁ ଆପଣଙ୍କର ତ ବହୁତ ଫ୍ରେଣ୍ଡ ହେଇଯିବେଣି ନାଇଁ କି ସାଙ୍ଗସାଥି ବହୁତ ହେଇଯିବେଣି।
ହଁ ସାଙ୍ଗସାଥି ତ ସେମିତି ଯୁଆଡେ ଯିବ ସିଆଡେ ଭାରି।
ହଁ।
ତାପରେ ଆଜିକାଲି ଯୁଗ ଯାହା ହେଲାଣି ସମସ୍ତଙ୍କ ସାଙ୍ଗରେ ବି ଦେଖିଚାହିଁ ଆଡଜଷ୍ଟ କରିବାଟା ହିଁ ଠିକ୍।
ଆଜ୍ଞା।
ବେଶୀ ବି ଲୋକଙ୍କ ସହିତ ମିଶିଲେ କିଏ ଭଲ ଅଛନ୍ତି, କିଏ ଖରାପ ଅଛନ୍ତି ଜାଣିପାରିବେନି ନାଁ।
ଆଜ୍ଞା ଆମର ଟିକେ ଘର କାମ ଚାଲିଥିଲା। ଘର କାମ ଚାଲିଥିଲା ଆପଣଙ୍କର ଛାତ ଟା କୁହନ୍ତୁନି ପକେଇବୁ ପକେଇବୁ ବୋଲି ଜମାରୁପଡି ପାରୁନ ଥିଲା। ବର୍ଷା ଆସୁଥିଲା, ସେଇ ବର୍ଷାକୁ ବି ନ ଡରିକି ଆମେ ଛାତଟାକୁ ପକେଇଦେଲୁ। ବୁଝିଲେ କି?
ଆଜ୍ଞା ଆଜ୍ଞା।
ସେଏ ଯାହା ହଉ ଠାକୁରଙ୍କ ଦୟାରୁ ଟିକେ ପାଗ ଟା ଫିଟିଗଲା ଛାତ ଟା ବି ଆମର ଟିକେ ଖରା ଖାଇବ।
ଆଚ୍ଛା ଆଚ୍ଛା।
ବହୁତ ଛାତ କାମ ତ ଆପଣ ଜାଣିଥିବେ ଗୋଟେ ବାହଘରର କା ଯାହା ଛାତ କାମ ସେଇ।
କଣ କେମତି ସବୁ ହେଲା ସେ ବିଷୟ ଟିକେ କୁହନ୍ତୁ ଆଉ।
ଆଜ୍ଞା ଆପଣଙ୍କର ତ ଏବେ ଆଉ ସେ ପୁରୁଣା କାରୁକାର୍ଯ୍ୟ ନାହିଁ ନାଁ। ଏବେ ଆପଣଙ୍କର ସେ ନିଅ ତାଙ୍କର ନୂଆ କାମ ମାନେ ମିସ୍ତ୍ରୀ ମାନେ ସବୁ କରିଲେଣି। ଆଗେ ସେଣ୍ଟ୍ରି କାମ ଗୋଟେ କରିଦଉଛନ୍ତି ଆପଣଙ୍କର ବାଉଁଶ ତଳେ ଦେଇ କି ଆପଣଙ୍କର ଦେଇ ଦଉଛନ୍ତି କଣ କହିଲେ ପ୍ଲାଏ ଉପରେ ବାଡେଇ ଦଉଚନ୍ତି ବୁଝିଲେ।
ଆଚ୍ଛା।
ପ୍ଲାଏ ବାଡେଇ ସାରିକି ଆପଣଙ୍କ ତାପରେ ତ ମସଲା ଢାଳି ଦଉଚନ୍ତି, ଆପଣ ତାଙ୍କର ବି ଗୋଟେ ଆଣୁଛନ୍ତି ତାଙ୍କର ମସଲା ଗୋଳେଇବାକୁ ତାଙ୍କର ପରସନାଲ୍ ଗୋଟେ ମେସିନ ନେଇକି ଆସୁଚନ୍ତି। ସେଇ ମେସିନ୍ ଆପଣଙ୍କର ମସଲା ଗୋଳେଇ ଦେଇକି, ସେ ଛାତ ଉପରେ ପକେଇକି ପ୍ଲେନ୍ କରିଦେଇକି ପଳଉଚନ୍ତି ଆଉ।
ଆଛା ଆଛା ଆଛା।
ସେ ତାର, ସେଇ କାମ ଟା ସରିଥିଲା, ତାପରେ ଆପଣଙ୍କର ଛାତ ଟା ପ୍ଲେନ୍ କରିବାକୁ ଗୋଟେ କି ମାନେ ଯୋଉ କାମ ଗୋଟେ ଚାଲେ ସେଇ କାମ ଟା ଏବେ ଆମର ଚାଲିଚି।
ଆଛା।
ଆଜ୍ଞା।
ଆଉ ସବୁ ଭଲ।
ଆଉ କଣ ଖବର କୁହନ୍ତୁ?
ମୁଁ କହିଲି ଆପଣଙ୍କର ଦେହପା ସବୁ ଭଲ ତ?
ଆଜ୍ଞା ଆଜ୍ଞା, ଦେହ ଟିକେ ଥଣ୍ଡା ଥିଲା, ଏବେକୁ ଭଲ ହେଇଗଲା।
ଆଛା ଆଛା ଆଛା, ହ ସେ ଭଲ ହେଇଯିବ, ଥଣ୍ଡା ଟା ଏତେ
ଆଜ୍ଞା, ଏଇ ଟିକେ ଏଇ ବର୍ଷାପାଗ ଚାଲିଲା ବେଳ କୁ ବର୍ଷା ସିଜିିନି ଆପଣଙ୍କର ଟିକେ ଚାଲିଲା ବେଳକୁ, ସେ ଟିକେ ଥଣ୍ଡା ଧରିଦଉଛି ଆଉ।
ଆଛା ଆଛା। ହଁ ପରା, ସେ ଏଇ ସିଜିନି ପାଇଁ ସବୁ ରୋଗ ହେଇଯାଉଚି ଆଉ।
କଣ କରିବା?
ବର୍ଷା ପୁଣି ଆଗକୁ ଆହୁରି ଆସୁଚି, ସେଥିରେ ବି ପୁଣି ଲୋକଙ୍କର ଦେହ ପା ଖରାପ ହୁଏ। ସେଥିରେ ବି ଟିକେ ଆପଣ ହୁସିଆର ରହିବେ, ଆଉ କଣ କରିବା?
ଏବେ ତ ଖରା ଦିନ, ବର୍ଷା ଆଗକୁ ହବ ଆଉ।
ଆଜ୍ଞା।
ବସିଲା। ଆଉ କଣ କୁହନ୍ତୁ?
ଆଉ ହାଲଚାଲ୍ ଆପଣଙ୍କର ସବୁ ଭଲ, କୁହନ୍ତୁ?
ହଁ ସବୁ ଭଲ।
ହଁ, ‌ ମ୍ୟାଡାମ୍। ଆପଣ କଣ କରନ୍ତୁ, ମୁଁ ଯାହେ ଟିକେ ରୋଷେଇ ବାସ କାମ କଣ ହବ। ଟିକେ ଦେଖିଦେ, ପରେ କଥା ହେବା।
ଆଜ୍ଞା ଆଜ୍ଞା, ରଖନ୍ତୁ ନମସ୍କାର।
ରଖୁଚି, ନମସ୍କାର। ହଁ।